ହାଲୋ। ହଁ କଣ୍ କରୁଚୁ?
ଏ ଶୋଇଥିଲି ଟିକେ ନିଦ ହେଇଯାଇଥିଲା ତ ଏଇନେ ଉଠିଲି।
ଓହୋ।
ହିଲି ପୁଅ ବି ଏଇନା ଟ୍ୟୁସନ୍ ତାଙ୍କ ମ୍ୟାମ୍ ଆସୁଚନ୍ତି ଘରକୁ ପାଠ ପଢେଇବା ପାଇଁ ଆଉ ତାକୁ ଉଠେଇକି ନା ସିଏ ବା ଏ ସାଢେ ଦିଟାରେ ଶୋଇଲା। ଆସିଲା ସାଢେ ଗୋଟେ ଚାଳିଶି ହେଇଗଲା ତାକୁ ଖୋଇଦେଲି ସିଏ କଣ ସହଜରେ ଶୋଇବେ କି ବହୁତ୍ ହଇରାଣ କରେ। ତା ମା ଆସିକି ତାକୁ ଡରଇବେ ବାଡି ଧରିକି ତାପରେ ଯାଇକି ସେ ଶୋଇବ। ଦି ଦିନ ହେଲା ଶୁଏନି ଆଜି ଟିକେ ଶୋଇଲା।
ଆମର ଛୁଆ ଆଉ ଶୋଉ ନାହାନ୍ତି ମୋ ପୁଅ ତ ଟ୍ୟୁସନ୍ ଯାଇ ସାରିଲାଣି। ଆସୁଚି ଅଧଘଣ୍ଟେ ମୋ ବାଇଲ୍ ଦେଖୁଚି ଜାଣିଲୁ କି ଜମା ଯେତେ କହିଲେ ଯା ଗାଧେଇବୁ ଗାଧେଇଲାନି। ତାପରେ ଯାଇଁ ଖାଇଲା ଦିଟାରେ ଦିଟାରେ ଖାଇକିନା ବସିକିନା ବଲ ଘର ଭିତରେ ଫୋପାଡା ଫୋ ଡି ଖେଳିଲା ଆଉ ମୁଁ ଟିକେ ଆଡେ ଯଉ ଧୁନା ହେରିକା ଆସିଥିଲେ ତ ଟିକେ ଯୋଉ କଣ କହିଲୁ କିଣା କିିଣି ଥିଲା ସେ ଯାଇଥିଲେ ଆମେ ଟିକେ କଥାବାର୍ତ୍ତା ହେଇଗଲୁ। ତା ଭିତରେ ସିଏ ଆଉ ଶୋଇଲାନି ଆଉ ତାକୁ ନହେଲେ ମୁଁ ପାଖେରେ ପାଖେରେ ଶୁଏ ସେ ଅଧ ଘଣ୍ଟେ ଶୋଇଲେଣି ମୁଁ ଶୋଇଲେ ତାପରେ ଝିଅର ଆଜି ତାର ଏକା ସାଙ୍ଗରେ ଆସନ୍ତି। ତାର ଏକ୍ସଟ୍ରା କ୍ଲାସ୍ ଆଜିଠୁ ହେଲା। ସିଏ ଆସି ପହଞ୍ଚିଲା ସାଢେ ଦିଟାରେ। ମାନେ ଏବେ ଖାଇକି ମୁଁ ଆଉ- ଆଜି ଟିକେ ବି ଶୋଇନି କି ଟିକେ ରେଷ୍ଟ୍ ନାହିଁ। ଦି ଦିନ ହେଲା ବି ଏମିତି ହଉଚି କାଲି ସୋନି ସାଙ୍ଗରେ କଥା ହେଇଗଲି ତିନିଟା ଳାକୁ। ଆ ହେଇଗଲା ସରିଲା ଟାଇମ୍ ଚାର୍ ଟା ହେଇଯାଉଚି ଆଉ।
ସେଇୟା ପା ଦିନରେ ବି ଶୋଇଲେ ବି ତମେ କିଛି କାମ ଟିକେ କରିପାରିବନି। ଏଇବେ ଦିନରେ ଆମରେ ନି
ତମର ଘର ଘର ଭିତରେ କଣ ଟାୱାର ଆସୁନି ଯେ ଜିଓ ନୁହେଁ କି?
ହଁ ଜିଓ ଥିଲା ଜିଓର ଟାୱାର ପାଇଲାନି ବୋଲି ଏଆର ହୋଟେଲ କରିଦେଇଛି ରାଗିକି ଦିଟାଙ୍କ ସିମି ମାନେ କଣ କହିଲ ଗୋ ଗୋଟେ ଏଇ ଯୋଉ ଆମର ମୋର ଏୟାରଟେଲ ଗୋଟେ ଜିଓ ଗୋଟେ ଥିଲା। ଜିଓ ଟା ଟାୱାର ପାଇଲାନି ବୋଲି ଏଟ ଗୋଟେ ସିମ୍ ନେଇଆଇଲି ନୂଆଟା। ସେଟା ଦେଖିଲା ବେଳକୁ କଣ ପ୍ରୋବ୍ଲେମ ହଉଛି ବୋଲି ପୁଣି ଆଉ ଏଆର ଏୟାରଟେଲ ଆଣିଲି ଏୟାରଟେଲ ରେ ବି ଟାୱାର ପ୍ରୋବ୍ଲେମ୍ ପୁଣି ସେ ପୁରୁଣା ନମ୍ବର କୁ ପୁଣି ଜିଓ
ହୁଁ ତ ଏଇ ତ ଜିଓ ଟା ତ ତମେ ଯୋଉ ଏରିଆରେ ଜଙ୍ଗଲ ରେ ଥିଲେ ବି ତ ଆସିବ। ଏଣ୍ଟରିୟର ଏରିଆ ଆସୁଛି?
କହିବା କଥା।
ଆମର ତମର ଗାଁ ରେ ଟାୱାର ଫୱାର କିଛି ବସିନି କି ଗାଁ ରେ?
ନାଁ।
ଆମ ଆମ ଆମ ଘର ଆ ଆମ ଘର ଏଇଟା ଆମ ଘର ସାଇଡ ଘର ଉପରେ ବସିଛି ଇଏ
ହଁ ଯାହାର ବଡ ଛାତ ତାଙ୍କ ଛାତରେ ଟାୱାର ବସିବ। ତାଙ୍କୁ ପଇସା ଦଉଥିବେ ଯେ।
ସିଏ ତାଙ୍କର ଟାୱାର ଯିଏ ବସେଇଛି ତାଙ୍କର ହଁ। ଏଠି କେତେ ଲୋକ ୱାଇ ଫାଇ କନେକ୍ସନ କରିଦେଇଛନ୍ତି। ମୋ ଝିଅ କହିଲା ଆମର କାମ ନାହିଁ ମାସ କୁ ଏଇନା ଛଅଶହ ସାତଶହ ଦେବାକୁ ପଡିବ। କହିଲା ଦେ ତମେ ଫ୍ରିରେ କେତେ ରାସ୍ତା ସବୁ ଦେଖିବା ଏମିତି କହୁ
ଏଟା ଦେଖିବା ରିଚାର୍ଜ ଟା ନ କଲେ କଣ ୱାଇଫାଇ କଲ୍ ଟା ପଳେଇବ ନା ଏଇ ଆର ଏଇ କଲ୍ ଟା।
ଯାହାହେଲେ ଆଠ ସାତଶହ ଆଠଶହ ଟଙ୍କା ଯାହାର କଣ କହିଲୁ ଯାହାର ଅଧିକ ମେମ୍ବର
ହଁ ହଁ ହଁ ମୁଁ ଦେଇ ଘର ୱାଇ
ହୁଁ ଆ ତାଙ୍କର ପଇସନ ଅଛନ୍ତି। ନାଇ ଆମର ଦେଖେ ଆମର ଦେଖେ ତିନି ଆମର ତିନି ଟା ମୋବାଇଲ ଆମର ତିନିଟା ମୋବାଇଲ ଆମର ଏଇ ଦୁଇଶହ। ତଥାପି ଆମର ବାପାଙ୍କର ଜିନିଷ କେତେ ପକଉନି ମୋର ଆଗେ ବେଳେ ବେଳେ ପା ହୁଏ ତିନିଶହ କେତେ ନହେଲେ ନା ଏବେ ଦୁଇଶହ ଅଢେଇଶହ ଟା ପଡୁଛି। ଯାହାହେଲେ ବି ତ ହଉଥିବ ନା ଆମର ସେଇ ସାତ ଆଠଶହ ପଳଉଛି ମାସବ।
ହଁ।
ଯଦି ବା ଯଦି ବାପା ଦିଅନ୍ତେ ହଁ। ଏଟ ତ ନେଟ ଡାଟା ଖର୍ଚ୍ଚ ହଉଛି ଏଇଟା ଏଇ କଲ ଟା ନା ଆମର।
ହଁ ହଁ ହଁ।
ହୁଁ ମୁଁ ଜାଣିନଥିଲି ଜାଣିଛି ନା ମୁଁ କାଲି ଜାଣିଲି।
ହଁ। ଏଇଟା କୁହନ ଆମ ଗଠେ କଣ ବର୍ଷା? ଉଠେଇଥିଲା ଯେ ଅଠ ଛାତରେ ଥିଲୁ ତ ଆଉ ସେଟ ପଟ ବର୍ଷା ପ ପିିଲଣି
ଆମର ବି ସେଇ ଫେରି ଫେରି ପକଉଥିଲା କପଟା ରଉ ଆ ଟିକେ ଟିକେ ଶତିଥିଲା ଆଉ ଘରକୁ ଆଣି ହେଲି।
ହୁଁ ମୁଁ ମୁଁ ଛାତରୁ ନେଇ ଯାଇଛି ବାଲକନିରେ। ଚାରି ପାଞ୍ଚଟା ପକେଇଥିଲି। ସ୍ ଡସ ଭାବୁନି ସଫା କରିବାକୁ ପଡୁଛି। ହଁ।
ତର ଗୋଟେ କଣ ହେଇଛି ନା ପୁଅ ନା ଯ?
ହଁ ପୁଅଟେ ପୁଅଟି ହେଲାଣି ଦେଢ ବର୍ଷ।
ଓୋ ତା ଦି ଦି ଯା ଯାହା ଅଛ ନ
ହଁ ହଁ। ଏଇ ଦି ଜଣ ଅଛି ବୋଲି ନା ସେ ଆଇଥିଲା ଏବେ ରଜକୁ ସାନ।
ଆଉ ଯଉ କେମିତି କଣ ଗାଁ ସବୁ କିଏ ରାସନ ପତ୍ର କଣ ପନିପରିବା ଶଶୁର?
ନା ନା ସେ ଦି ଭାଇଆଙ୍କ ବାପା କିଛି କିଛି ଦିଅନ୍ତି।
ନାଇଁ ନାଇଁ ମୁଁ କହିଲି ଏଇ ନେଇକିଏସବୁ ରାସନ ପତ୍ର ସବୁ ଆଣି ଦଉଛନ୍ତି।
ଏବେ ଆମ ଗାଁ ରେ ଆମ ଘର ପାଖରେ ଦୋକାନ ଟା।
ଓହ ତୋ ଶାଶୁ ଯାଇ ଆଣୁଥିବେରେ ଆଉ।
ହଁ ହଁ ହଁ ସିଏ ଯାଇକି ନେଇ ଆସନ୍ତି ବାପା ବି ଆଣନ୍ତି। ଆଉ ଏଇ ଯୋଉ ମାନ୍ତିରି ଗାଁରେ ହେଲେ ସେଠିକି ବାପା ଯାଆନ୍ତି।
ଏଠି ଯାହା ନ ମିଳେ
ଏଇ ଯଉ ମାଉସୀ ଘର ଗାଁ ନାଇଁ?
ହଁ ପରିବା ପତ୍ର ବି ଏ ଯଉ ଲୋକ ଯାଆନ୍ତି ସବୁ ବାର ହାଟ ବାରିରେ ଯୋଉମାନେ ଯାଆନ୍ତି ତାଙ୍କ ହାତରେ ପଇସା ଦେଇ ଦିଅନ୍ତି ସେ ନେଇ ଆସନ୍ତି। ତାପରେ ଆମ ବାଡିରେ ବି ବହୁତ କିଛି ପରିବା ହଉନି କି? ଏବେ ସବୁ ଲଗା ହେଇଛି ମୋ ଶଶୁର। ସିଏ ଭାରି ପରିଶ୍ରମୀ, ଏ ଆମ ଗାଁ ରେ ହଁ ଆମ ଏଇ ଗାଁରେ ତା
ଏ ତମେ ଚାର ଜଣ ମଣିଷ ତମେ ଯଦି ସେ ବାଇଗଣ ଗଛ ଲଙ୍କା ଗଛ କ ଯୋଉ ଅମୃତଭଣ୍ଡା ଗଛ ସଜନା ଗଛ ଲଗେଇଦବ ଚାରିପଟେ ଖାଇ ପାରିବନି ବା।
ହଁ ବା।
ଗାଁ ଗହଳିଆ ଲୋକ ସେ ପରିଶ୍ରମି, ଆମେଁ ମାନେ ଆମର କିନ୍ତୁ ଏଇ ସେ ତାଟରେ ରେ ଯେତିକି ଜାଗା ଅଛି, ଆମ କଣ ପକେଇ ଦେଲେ ହଅନ୍ତାନି? କରିବ କିଏ କିଲୋ? ମତେ ତ ହେରା ଆସିନି ଥରେ ବାଇ ଗଣ ଗଛ ଲଗେଇଥିଲି, ହେଇ ମାଟି ରା ବି ଉ ହେଲା, ଯେ କିଛି ହେଲାନି। ହଁ, କହିଲେ ମୋ କାମ ନାହିଁ ମୋ ହାତ, ତା'ପରେ କଣ କହିଲୁ ଖୁଟା ଫାତ୍ ତ ଖତ ଫତ ଦେବ, ହେରା ସବୁ ଆମକୁ ହେରା ଜଣା କି?
ତାକୁ ପା ତା'ପରେ ଟିକେ କଣ କୋଡା ଯାଏ, ଯୋଉ ତା ମୂଳ ଟାକୁ କଣ ଖୁସା ଯାଏ?
ସିଏ ଦେଖେ ତାଙ୍କର କିଛି କାମ ନାହିଁ। ସିଏ ବସ୍ ଥିଲେ ତାଙ୍କର ସେଟା କଲେ, ଆଉ ଆମେ ମାନେ ହେରା କରିପାରିବା କି ହେରା, ରୋଷେଇ କାମ ଛୁଆ-ଆ ସ୍କୁଲ ଯାଉଛନ୍ତି, ତାଙ୍କ ଜୋତା ସପା କର। ଏଇରା କରୁ କରୁ ଦିନ ଯାଉଛି, ଖାଲି ତାଙ୍କ ଟାଇମ୍ ତାଙ୍କ ପାଇଁ ଟାଇମ୍ ରା ବେଶି ଯାଉଛି ଆମର।
ହୁଁ, ଏବେ ପୁଣି ମାନିବା ଛୁଆ ହେଇଛନ୍ତି କି? ନିଜେ ବସି ବ-ବ ସିଏ ତମର ତ ହେଲେ ବଡ ଛୁଆରା ମାନୁଥିବେ ନିଜେ ହୋମ ୱାର୍କ କରୁଥିବେ। ଇଏ ବା ଗୋ ଗୋଟେ ଛୁଆ ମତେ ପାଣି ପିଏଇ ଦଉଛି ପୁରା।
ଆମର ଏଇନେ ମୋ ଝିଅକୁ ତ, ସେୟା ମୁଁ ଆଉ ତା ପାଠ ଆଉ କରିପାରିବି କି? ଏରା ଇଂଲିଶ ଇଂଲିଶ ମିଡିଅମ୍ ର ଏରା କେତେ ହାଡେ, ଆଉ ବୋ ମୋ ପୁଅର ପୁଅର ଟିକେ ଟିକେ ମୁଁ ତାକୁ କେତେବେଳେ କେମିତି ପଚାରେ ସ୍ପେଲିଂ ଫେଲିଂ ନହେଲେ କଣ ପା ପାଠ ପଢା କର ହେଲେ ମୋ ପୁଅର କଣ କହିଲୁ? ମାନେ ତାର ପାଞ୍ଚ ମିନିଟ୍ ପଢି ଦବ। ତାର ଗୋଟେ ଅଲଗା ଟାଇପ୍ ର ମନ ରହିଯାଉଛି, ଆଉ ତାକୁ କରେଇଆକୁ ମୁଁ ପଡୁନି। ଏବେ ନିଜେ କ୍ଲାସ୍ ଫାଇଫ୍ ହେଲାଣିି ନା?
ହୁଁ ହୁଁ।
ସେ ତାର ନିଜେ ନିଜେ କରୁଛି ସବୁ। ଟ୍ୟୁସନ ପାଠ, ସ୍କୁଲ ପାଠ ସବୁ କରିଦଉଛି।
ସେଇପା ଯଉ ଛୁଆ ନିଜ ଟିକେ-ଏ
ତାଙ୍କର ଟ୍ୟୁସନ ମାଷ୍ଟର ସେ ଘରକୁ ପାଠ ଦେଉନାହାଁନ୍ତି। ସେ ସେଇଠି ପାଠ ଦେବେ, ହେଇଠି ପାଠ ନେବେ।
ସେଇଠି ଭଲ ନା ଆଉ! ଘରକୁ ଦେଲା ବେଳକୁ କଣ କହିଲ, ଘରେ
ସିଏ ଘରେ କନା ସେଇଠି ଦେଲେ, ସେ ହେଇଠି ବାଡଉଛନ୍ତି ସେଇଠି ଠିକ୍ କରିକି ଦଉଛନ୍ତି।
ହଁ।
ସେଥ୍ ପାଇଁ ତାର ଘରେ ଘରେ ନାଇଁ ଖାଲି କୌନ ଘୋଷା ଘୋଷି ପାଠ ଥିବ ଅଦି, ଏକ୍ଜାମ୍ ଟାଇମ୍ ରେ ନିଜେ ଘୋଷା ଘୋଷି କରି
ହଁ-ଅଁ।
ହଁ, ପୁଅ ଏଇଥରକ ନାଇନ୍ଟି ସିକ୍ସ ପରସେଣ୍ଟ ରଖ୍
ହଁ କି, କତେ ଭଲ ରଖିଛି।
ଆନୁଆଲ୍ ରେ।
ଅ, ହଁ। ଦେଇ ପୁଅ ଟା କେତେ ରଖିଥିଲା କେ ଆଣି? ମୁଁ ଜାଣିନି। ସେବି ସିଁତି ଭଲ ପାଠ ପଢୁଥିଲା। ଏବେ ଟିକେ ଟିକେ କମି କମି ହେଲାଣି। ଆଉ ଇଏ ତ ଛୁଆଟା ଶହେରୁ ଶହେ ପରସେଣ୍ଟ ରଖୁଛି।
ଏହା କଣ କହିଲୁ? ମୋ ଝିଅ ବି ଏମିତି ରଖୁଥିଲା ନାଇନ୍ଟିସିକ୍ସ ନାଇନ୍ଟିସେଭେନ୍ ଦେଖିଲାକୁ ସେଭେନ୍ ଏଇଟ୍ ଏତେବେଳେ ହେଲା, ଧୀରେ ଧୀରେ କମି ଆଇଲା।
କବି କରେ ପାଠ ଟା ହାର୍ଡ ହେଇଯାଉଛି ନା
ନାଁ ମ୍ୟାଥ୍ ରେଲୋ ମ୍ୟାଥ୍ ରେତୁ ଶୁଣୁ ତୁ ମାମାଲି, ତୁ ପାଗଳା ହେଇଯିବୁ ତାଙ୍କ ପୁଅ କୁ ଦେଖିଦେଲେ ଆମେ ବି ଏଇରା, ଆମେ ଓଡିଆ ମିଡିୟମ ଛୁଆ ଆମେ ବି ହେରା ଗବାଣ୍ଡୁ ମୁଁ ତ ବୁଝିପାରେନି, ହେରା ମୁଁ ଆଉ ଦେଖୁନି ତା ବହିପତ୍ର।
ଏ ମୁଁ କହୁଚି, ଆମ ଏଇ ଘର ପାଖ
ମୋ ପୁଅର ତ ହାଡ଼ ହେଇଗଲାଣି, ଆଉ ତୁ ମୋ ଝିଅ କଥା ତ ଛାଡ଼, ତାଙ୍କର ସାଇନ୍ସ ରେ ମାମା ତମର କେମିଷ୍ଟ୍ରି ହେରିକି ଅଛି ନା? ବାୟୋଲୋଜି, କେମେଷ୍ଟ୍ରି ଫିଜିିକିସ୍‌ ବାୟୋଲ ଆଜି ମୋ ଝିଅର ଅଛି, ଟେନ୍‌ଥ ରେ, ଆମେ ଏରା ପ୍ଲସ୍‌ଟୁରେ ଯୋଉରା ଅଛି, ତାଙ୍କର ଏରା ଟେନ୍‌ଥରେ ଅଛି।
ପ୍ଲସ୍‌ ଟୁରେ ସାଇନ୍ସରେ ଏରା ଥା ଅଛି, କଣ ଆର୍ଟସ ରେ ଥାଏ ନା, କମର୍ସରେ ଥାଏ?
ଆୱା ତାଙ୍କର ଏରା ଏବେ ଅଛି, କେମେଷ୍ଟ୍ରି ଫିଜିକ୍ସ ବାୟୋଲୋଜି, ସବୁ ଅଲଗା ୱା।
ସେଇଆବା, ଆଉ ଏରା ଇଂଲିଶ ମିଡିୟମ ପାଠ ଭାରି କଷ୍ଟ।
ଏ ମୁଁ କହିଲି, ମୋ ପୁଅଟାକୁ ଶିଶୁ ମନ୍ଦିରରେ ଦେଇଥିଲେ ଭଲ ହେଇଥାନ୍ତା। ମୋ ପୁଅକୁ ଯଦି କହିଦେବି, କହିବ ମୁଁ ଜମା ଯିବିନି, ଦିନେ ତାକୁ ରାଗିକି କହିମି ତତେ ଏଇ ଗର୍ମେଣ୍ଟ ସ୍କୁଲ ଦେ ପାଠ ପଢିବୁ ଆଉ, ଅଣ୍ଡା ତୋର ଫେବରାଇଟ ଇ, ହେଟି ଅଣ୍ଡା ଦି
କହୁଚି ମାମା ତୁ କେବେ କହିବୁନୁ, ମୁଁ ଏଠି କେଭେ ଆସିବିନି, ମୋର କେତେ ସା ସାରା ମୋର ସାଙ୍ଗ ଅଛନ୍ତି, ଏମିତି କହୁଛି। ଇଏ ଭାଇରେ, ଇଏ କହୁଥିଲେ ଯେ ଆଦର୍ଶରେ ପକେଇଦେବା ପାଇଁ, କ୍ଲାସ ଫାଇଭ ରେ ନା, ଝିଅର ପକେଇଥିଲୁ ଝିଅର ବି ହେଇଯାଇଥିଲା, ଆଦର୍ଶରେ, କିନ୍ତୁ ମୋ ଝିଅ ଗଲାନି। ଆମର ସେଇ ବର୍ଷ, ସେ ସ୍କୁଲ ଟା, ନୂଆ ହେଲା, ଜାଇଁଲୁ କି? ନୂଆ ହେଲା, ଭଲ ଟିଚର ନଥିଲେ କେହି। କେହି ପିଲା ବି କମ ଥିଲା, ଏଥିରେ କଣ କହିଲୁ, ଗାଁ ଗହଳି ଏରିଆରେ ସବୁ ପଢୁଚନ୍ତି।
ଲୋକ ପାଉନାହାନ୍ତି।
କହନିଲୋ, ତାଙ୍କର ମ୍ୟାଡ଼ାମ କେତେ ଥର ଫୋନ କଲେ, ଏଇ ପା ଜମା ରାଜି ହେଲାନି।
ଖର୍ଚ୍ଚ କରିନହାନ୍ତ, ସବୁ ସେମାନେ ଖର୍ଚ୍ଚ କରିକି ପଢେଇଥାନ୍ତେ।
କି ଏ ତୁ କଣ କରୁ, ଯିଏ ତ ପଢିବା ଛୁଆ, ସେ ରାଜି ହେଲାନି, ତୁ କଣ କରିବୁ? ସେ ଗୋଟେ ଏକ୍ଜାମ ଦେଇଥିଲା ନା ସେ ଏକ୍ଜାମ ରେ ପାସ୍ କଲା, ପାସ୍ କଲାରୁୁ, ସେ ପୁଣି ଡାକିଥିଲେ। ଏ ମା, ଜମା କହିଲା ମୁଁ ଯିବିନିି ହେଠିକି।
କଣ କରିବୁ କହୁନୁ, ଏଇଟା କିନ୍ତୁ ଫ୍ରିରେ ପଡିଥାନ୍ତା ଟ ଟଙ୍କାଟେ ଖର୍ଚ୍ଚ କରି ନ
ଆଉ ଏଇମିତିଆ ଆମର ଅନଉନୁ ମାମଲି, ଏଇନା ଆମର ବ ମାସକୁ ତ ଆମର କିଛି ନାହିଁ। ଆମର ବର୍ଷକୁ ବାର ହଜାର, ହଉ ହଉ ଠିକ ଅଛି।
ହଉ।
ଏ କାଟ ଟିକେ, ଗୋଟେ ତ ହେଲା।
ହଁ ହଁ।